ନମସ୍ ନମସ୍କାର ବନ୍ଧୁ କଣ ଖବର?
ହଁ ନମସ୍କାର ନମସ୍କାର କଣ ଖବର ଆଉ କହିବି ସେମିତି ବସି ଛି ଆଉ ଆପଣଙ୍କ ଖବର କଣ?
ମୁଁ ବି ସେଇ ସେମିତି ଚାଲୁଥିଲି ଭାବିଲି ତମ କଥା ଟିକେ ମନେ ପଡିଗଲା। ତ ତମକୁ କଲ ଟି କରିଦେଲି ଆଉ କଣ?
ଚାଲୁଚାଲୁ ମୋ କଥାଟି କେମିତି ମନେ ପଡିଲା ଆପଣ ଚାଲୁଚାଲୁ କଣ ଦେଖିଦେଲେ କି ଏ?
ଆରେ ନାଇଁ ନାଇଁ ମୁଁ ଚାଲୁ ଚାଲୁ ବାଟରେ ଗୋଟେ ପିମ୍ପୁଡ଼ି ଟେ ଦେଖିଦେଲି।
ଓହୋ ଆପଣ ବି ଭାରି ମଜାକିଆ ଲୋକଟିଏ ହାତୀକୁ ପିମ୍ପୁଡ଼ି କହିସାରିଲେଣି।
ଆଉ କଣ କରିବି ସେଇ ପିମ୍ପୁଡି ତ ହାତୀର ନାକରେ ପଶିଯାଇଥିଲା।
ହୁଁ ଏଇ ତ ତମେ ଖାଲି ଉଠି ଯାଉଚ ଆଉ ଟିକେ ସମ୍ଭାଳ ବନ୍ଧୁ।
ହୁଁ ହୁଁ କଣ କରିବି ଆଉ ବନ୍ଧୁ।
ଆଉ ବନ୍ଧୁ କୁହ କଣ ଖାଇଚ?
ସେମିତି ତ ଖାଇବାକୁ ଗଲେ ମୁଁ ବୋହୁତ କିଛି ଖାଇ ପାରିଥାନ୍ତି କିନ୍ତୁ ଆଜି ମୁଁ ଭା ତ ଆଉ କୁକୁଡା ମାଂସ ଖାଇଚି।
ହଁ ହଁ ତା ସହିତ ତମେ କିଛି ସେବନ କରି ଜଳପାନୀୟ।
ହଁ ମୁଁ ଜଳ ବି ପିଇଚି। ଆଉ ଲୁଣ ବି ଲଗେଇକି ଖାଉଥିଲେ ଆଉ କଣ କହିବି। ଆପଣ କଣ ଖାଇଲ ବନ୍ଧୁ?
ମୁୁଁ ବନ୍ଧୁ ଭେଜବିରିୟାନି ଟିକେ ଖାଇଥିଲି।
ଆଚ୍ଛା ଆଚ୍ଛା ଭେଜ୍ ବିରିୟାନୀରେ କଣ କଣ ପଡିଥିଲା ସବୁ?
ଆମର ଗୋଲ ଗୋଲ ସୋୟାବିନ୍ ପଡିଥିଲା। ଧଳା ଧଳା ପନିର ପଡିଥିଲା। ବଡ ବଡ କୋବି ବଡ ବଡ କୋବି ପଡିଥିଲା। ଆଉ ସବୁଜ ସବୁଜ ଗ୍ରୀନ୍ ମଟର ଗ୍ରୀନ୍ ମଟର ଲମ୍ବା ଲମ୍ବା ବିନ୍ସ।
ଓହୋ କେତେ ଭଲ ଖାଦ୍ୟ ସବୁ ଖାଇଚନ୍ତି ଆପଣ। ସବୁ ତ ପନିପରିବା।
ସ ତା ସହିତ ପୁଣି ଦହି।
ହଁ ହଁ ଆଉ ତାଠୁ ଭଲ ଜିନିଷ କଣ ଅଛି ଦୁନିଆରେ। ଆଉ ତାହା--‌ କୁକୁଡା ମାଂସଠୁ ତ ସେ କମ୍ ରେ ହିଁ ଆସିବ ଠିକ୍ କଥା କହି
ଉଁ ଭାଇ ସେଇଟା ତ ଆପଣ ଭେଜ୍ ବିରିୟାନୀରେ କେମିତି କହିଲ ଆପଣ ତ ପଲ-ପଲଉ କହିବା ଲୋକ।
ନାଇଁ ନାଇଁ ମୁଁ କଣ କରିବି ଯେ ମୁଁ ଏବେ କହୁଚି ନା ବୁଝିପାରୁନାହାନ୍ତି ଆପଣ। ପଲଉ କେମିତି କହିବି ଯେ। ଯଦି କାହାକୁ ଖରାପ ଲାଗିଯିବ ବୁଝିପାର ବୁଝିବାକୁ ଚେଷ୍ଟା କରନ୍ତୁ।
ଆପଣଙ୍କୁ ଫୁଣି ଖରାପ ଫରକ ପଡୁଚି କାହାକୁ ଖରାପ ଲାଗିଲେ।
ନାଇଁ ନାଇଁ ମତେ ତ ଫରକ୍ ପଡୁନି କିନ୍ତୁ ଏବେ ଟିକେ ଟିକେ ପଡିଲାଣି।
ଓହୋ କରୁନା ନା।
ଆଜ୍ଞା ଆଜ୍ଞା ଆପଣ କେବେ କୁକୁଡା ମାଂସ ତିଆରି କରିଚନ୍ତି?
ତିଆରି କଣ, ମାନେ କଣ, ଭିତରୁ ବାହାର କରିକି ତିଆରି କରିବେ ନା କଣ ତିଆରି କରିଛନ୍ତି ଗୋଟେ ଅ ବାନ୍ତର କୋଶ୍ଚିନ୍ ଆପଣ ପଚାରୁଚନ୍ତି ବନ୍ଧୁ।
ନାଇଁ ନାଇଁ ବନ୍ଧୁ ଦେଖନ୍ତୁ ତିଆରି କରିବାର ମାନେ କୁକୁଡା ମାଂସକୁ ରାନ୍ଧିଛନ୍ତି କେବେ?
ଓହୋ ସେୟା ପଚାରୁନ। ନାଁ ବେବି ମୁଁ କେବେ ରାନ୍ଧିନି।
କେବେ ଚେଷ୍ଟା କରିବ ବୋହୁତ ହି ସହଜ ଆଉ ବୋହୁତ ହି ସୁଆଦିଆ ଲାଗିବ।
ହୋଉ ଆପଣ ଆଜି ବୋଧେ ରାନ୍ଧି ଦେଇଚନ୍ତି?
ନାଇଁ, ନାଇଁ ମୁଁ ତ ଆଜି ରାନ୍ଧିନି କିନ୍ତୁ ଆଗରୁ ତ ବୋହୁତ ଥର ରାନ୍ଧିଚି।
ହଁ ରନ୍ଧାଳି ଲୋକଟା କଣ କରିବା।
ଆପଣ କେବେ କିଛି ରାନ୍ଧିଚନ୍ତି କି ନିଜ ହାତରୁ?
ହଁ ମୁଁ କେତେ କଣ ରାନ୍ଧିଚି। ମୁଁ କହିଲେ ଆଉ ସମୟ ରହିବନି ସମୟ ଗଡି ଚାଲିିବ।
ଠିକ୍ ଅଛି ତାହେଲେ ଗୋଟିଏ କୁହନ୍ତୁ ଯୋଉଟା କି ଆପଣ ଭଲରେ ରାନ୍ଧିଚନ୍ତି।
ମୁଁ ବନ୍ଧୁ ପନିର ଉପରେ ଯାହା କହିବେ। ମୁଁ ପନିରରେ ଭଲ ରାନ୍ଧେ। ବିରିୟାନୀ, ବିରିୟାନୀ ବି କରିପାରେ।
ଆପଣ ପନିର ବିରିୟାନୀ ତାହେଲେ ତିଆରି କରିଚନ୍ତି?
ହଁ ବନ୍ଧୁ କରିଚି।
କେତେ ଖୁସିର କଥା ଆମକୁ ଟିକେ ଶିଖାଇ ପାରିବେ କେମିତି ତିଆରି କରନ୍ତି?
କେମିତି କଣ ଫାଷ୍ଟ ଆପଣ ବାସୁମତୀ ଚାଉଳ ଆଣିବେ।
ହଁ ପ୍ରଥମେ ମୁଁ ବାସୁମତୀ ଚାଉଳଟି ଆଣିବି।
ତାପରେ ଗ୍ୟାସରେ ନିଆଁ ଲଗେଇବେ।
ହଁ ଠିକ୍ ଅଛି, ମୁଁ ଗ୍ୟାସରେ ନିଆଁ ବି ଲଗେଇଲି, ବାସୁମତୀ ଚାଉଳ ଧୋଇକି ସଫ୍ ଫା ବି କରିଦେଲୁ।
ଆପଣ ମୋ କଥାକୁ ବାରମ୍ବାର କୁହନ୍ତୁ ନାହିଁ।
ଠିକ୍ ଅଛି-ଠିକ୍ ଅଛି।
ଆପଣ ଖାଲି ହଁ କଁ ମାରିବେ। ତାପରେ, ଗରମ ପାଣି କରିକି, ଗରମ ପାଣିରେ ଲେମ୍ବୁ ଟିକେ ଚୁପୁଡି ଦେବେ। ଡାଲଚିନି ଗୋଟେ ପକେଇବେ, ତେଜପତ୍ର ଗୋଟେ ପକେଇବେ, ଲବଙ୍ଗ ଗୋଟେ ପକେଇବେ। ତାପରେ ଆପଣଙ୍କର ବାସୁମତୀ ଚାଉଳ ପକେଇ ଦେବେ।
ହଁ-ହଁ ଯୋଉଟା ମୁଁ ଧୋଇକି ରଖିଥିଲି ତ?
ହଁ ବନ୍ଧୁ ତୁମେ, ଯୋଉଟା ତୁମେ ଧୋଇକି ରଖିଥିଲ।
ହଁ ଠିକ୍ ଅଛି ମୁଁ ପକେଇଦେଲି, ତାପରେ କଣ କରିବି ବନ୍ଧୁ?
ତାପରେ କଣ କରିବେ ନା ପନିର ଆଉ-ଉ-ଉ-ଉ ଆମର ରହିଲା ପିଆଜ ତାକୁ ମ୍ୟାରିନେଟ଼ କରିକି ରଖିଥିବେ ଦହିରେ।
ଠିକ୍ ଅଛି ମୁଁ ଦହିରେ ତାକୁ ଗୋଳାଇକି କିଛି ସମୟ ପାଇଁ ଛାଡ଼ିଦେଲି।
ତାପରେ ଗୋଟେ ବଡ ପ୍ରେସରରେ ସେ ଜିନିଷ ସବୁ ପକେଇକି ଦମ୍ ମାରିଦେବେ।
ଆଚ୍ଛା-ଆଚ୍ଛା ପ୍ରେସରରେ ଦମ ମାରିବି, କିନ୍ତୁ ସେମିତି କଲେ ତ ସେମିତି କଲେ ତ ସବୁ ଜିନିଷ ନରମ ହେଇଯିବ?
ଆପଣଙ୍କୁ କଣ ହାର୍ଡ ଜିନିଷ ଭଲଲାଗେ?
ନାଇଁ-ନାଇଁ ଟିକେ ଟାଣ ରହିଲେ ସେ ଟିକେ ଭଲ ଲାଗେ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ। ପ୍ରେସର କୁକରରେ ସେ ଟିକେ ଭଲ ଲାଗେନି।
ବୋଧେ ନରମ ଜିନିଷରେ କେବେ ହାତ ମାରିନାହାନ୍ତି ସେଥିପାଇଁ ଏମିତି କହୁଛନ୍ତି ଆଉ।
ନାଇଁ-ନାଇଁ, କିନ୍ତୁ ଦେଖନ୍ତୁ ଅଧିକା ନରମ କରିଥିଲେ ସେ ଜାଉ ହେଇଯିବ, ବିରିୟାନୀ ତ ଦୂରର କଥା। ପଲଉ ବି ହେଇପାରିବନି।
ଜାଉ ହେଇଗଲେ କିଛି ନାହିଁ ଗ୍ରାଇଣ୍ଡର ଥିବ, ଗ୍ରାଇଣ୍ଡରରେ ଆପଣ ତାକୁ ଜୁସ୍ କରିଦେବେ, ଲେମ୍ବୁ ଟିକେ ଚିପୁଡ଼ିକି ପିଇଦେବେ ସଇଲା କଥା, ଏତେ ଆଉ କଣ ଭାବିବେ କହିଲେ?
ୟାଠୁ ତ ଭଲ ମୁଁ ଲେମ୍ବୁ ପାଣି ପିଇଦେବି।
ନାଇଁ ତା ଦେହରେ ପିଇଲେ ଆପଣଙ୍କୁ ପ୍ରୋଟିନ ମିଳିବ।
ଆଚ୍ଛା-ଆଚ୍ଛା ଠିକ୍ କଥାଟି କହିଛନ୍ତି, ପ୍ରୋଟିନରୁ ମନେ ପଡିଲା। ଆମର ଗୋଟେ ବନ୍ଧୁଟେ ଅଛନ୍ତି, ଆମର ଗୋଟେ ବନ୍ଧୁଟେ ଅଛନ୍ତି। ତାଙ୍କର ନାଆଁ କଣ ଜାଣିଛନ୍ତି?
ଆଜ୍ଞା ମୁଁ ଜାଣିଛି ଛମିଆ।
ନାଇଁ-ନାଇଁ ସେ ବନ୍ଧୁଟି ନୁହଁ, ଆଉ ଗୋଟେ ବନ୍ଧୁ ଅଛନ୍ତି, ତାଙ୍କ ନାଆଁ ହଉଛି ସାଇ।
ଓ ହୋ।
ବୁଝିପାରିଲେ?
ମୁଁ ବୋଧେ ଉର୍ଦ୍ଦୁରେ କହୁଥିଲି ଛନୁ ବୋଲି।
ଆଜ୍ଞା-ଆଜ୍ଞା ଆପଣ ଟିକେ ଏ ସାଇ କହିଲେ ମତେ ଖୁସି ଲାଗିବ କାହିଁକି ନା ସେ ହଉଛନ୍ତି ଆଉ ଜଣେ ତାଙ୍କ ସାଙ୍ଗ।
ଆଜ୍ଞେ ହଉ, ଛାଡନ୍ତୁ କୁହନ୍ତୁ।
ଠିକ୍ ଅଛି ସେ-ସେ ବହୁତ ପ୍ରୋଟିନ୍ ସେବନ କରନ୍ତି ଆପଣ ଜାଣିଛନ୍ତି?
ଆଜ୍ଞା, ଆଜ୍ଞା-ଆଜ୍ଞା ସେ ପା ମୋଠୁ ନିଅନ୍ତି।
ଆଜ୍ଞା-ଆଜ୍ଞା ସେ ଆଗେ କହୁଥିଲେ କି ସେ ପ୍ରୋଟିନ ଦେଲେ ବହୁତ୍ ଶକ୍ତିଶାଳୀ ହେଇ ଯିବେ,
ହଁ କିନ୍ତୁ ଏବେ ରୋଗ ହେଇକି ବୁଲୁଛନ୍ତି,
ଠିକ୍ କଥାଟି କହିଲେ ଆପଣ, ସେ ତ ମୋଟା ହବାର ଦୂରର କଥା ଏବେ ତ ତାଙ୍କର ପତଳା ହେଇଯାଇଛି,
ସେଇତ କଥା ତାକୁ ମନା କରାଯାଉଛି ଆପଣ ବୁଳିବେନି ସ ବହୁ ସେଇ ଭଳିଆ ସାଙ୍ଗମାନ ସେହି, ତ କିନ୍ତୁ ନାଇଁ ସେ ସବୁ ସେଇ ଭଳିଆ ସାଙ୍ଗମାନ ସହିତ ବୁଧ କିି ଯାହା ହେଲେଣି ନଷ୍ଟ ହେଇଗଲେଣି,
ଛାଡ଼ା ଆଉ କଁ କରିବା ଆଜି ଯାଇଥିଲେ ସେ ଖାଇବ ଲାଗି ଜାଣିଛନ୍ତି,
ହଁ ଜଣଙ୍କର ନିର୍ବନ୍ଧ ଥିଲା ବୋଲି ଯାଇଥିଲେ,
ଆଜ୍ଞା-ଆଜ୍ଞା ମତେ ଲାଗିଲା କି ସେ କଲେଜ୍ ଯାଇଥିଲେ,
ନାଇଁ କଲେଜ ରୁ ଯାଇ କଲେଜରୁୁ ନିର୍ବନ୍ଧକୁ ଯାଇ,
ଆଚ୍ଛା ସେ ତାହେଲେ ଉଚ୍ଚ ମାଧ୍ୟମି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁୁ ତାହେଲେ ନିର୍ବନ୍ଧକୁ ଯାଇଥିଲେ?
ଆଜ୍ଞା-, ଆଜ୍ଞା ଠିକ୍ କଥା ଠିକ୍ ଧରିଛନ୍ତି,
ଆଚ୍ଛା ତାହେଲେ ଯୋଉ ଭୋଜନଟି ତିନି ଜଣ ମିଶିକି କରିଥିଲେ, ସେ ନିର୍ବନ୍ଧରେ କରିଥିଲେ କି ତାଙ୍କ ଆଉ ଅନ୍ୟ ଜଣ ବନ୍ଧୁଙ୍କ, ପଇସାରେ କରିଥିଲେ,
ନାଇଁ ନିର୍ବନ୍ଧରେ ହେ ତିନି ଜଣ ନା ଦୁଇ ଜଣ,
ଆଚ୍ଛ ଆଚ୍ଛା କିନ୍ତୁ ମୁଁ ଯେତେବେଳେ ତାଙ୍କୁ, ଅ ଯୋଉ ଦର୍ପଣରେ ଦେଖିଥିଲି ମାନେ ତାଙ୍କ ସହ କଥା ହେଇଥିଲି, ତାଙ୍କ ସହ କଲରେ ଭିଡିଓ କଲ ରେ,
ଦେକ୍ଷିବା,
ଏ ତିନି ଜଣ ଥିଲେ,
ତାହେଲେ ଆଉ ଗୋଟେ ମାନେ ନିଜେ କରିଦେଇଥିବେ ଆଉ,
ମତେ ତ ସେୟା ହିଁ ଲାଗୁଛି ଛାଡ ଆଉ କଣ କରିହବ ଆପଣଙ୍କୁ ତ ଡାକିକି ନେଲେନି ଇସ୍
ଓହୋ ମୋତେ ଟା ଏମ୍ ଏମିତିରେ କେହି ବି ଡାକିଗଲେ ଏମିତି
ନାଇଁ-ନାଇଁ ମୁଁ ତ ଆପଣଙ୍କୁ ଥରେ ଡାକିଥିଲି କିନ୍ତୁ ଆପଣ ଶୁଣିଲେ କୋଉଠି,
କେତଥର ଡାକିଥିଲେ କହିଲେ?
ମୁଁ ଆପଣଙ୍କୁ ବୁଲିବାକୁ ଯିବା ଲାଗି ଡାକିଥିଲି ମନେ ପଡ଼ୁଛି?
ହୁଁ-ହୁଁ,
କାନ୍ଦନ୍ତୁନି ବନ୍ଧୁ, ଅଧିକା କାନ୍ଦନ୍ତୁନି ବୁଝନ୍ତୁ ଘଟଣାଟିକୁ ଏବେ ବୁଝନ୍ତୁ,
ଆଡୁ କଁ କରିବା?
କିଛି ଆଉ କରିହବନି, ଆପଣ ଯାହା ଆସିଥିଲେ ମୋ ସହ ପାହାଡ଼ ଦେଖେଇଥାନ୍ତି ପର୍ବତ ଦେଖେଇଥାନ୍ତି, କେତେ କଣ ଦେଖେଇଥାନ୍ତି,
ଆମର ତ ଭାଗ୍ୟ ଖରାପ ଥିଲା ବନ୍ଧୁ କଁ କରିବା ଆଉ କହିଲେ,
ଆପଣଙ୍କର ତ ଗୋଟେ ମାମୁଁ ଥିଲେ ସେ ଆମକୁ ଛାଡ଼ିଲେ ନାହିଁ କଁ କରିବା,
ନ ଛଳା,
କିଛି ଆଉ କରିହବନି ଠିକ୍ କଥା, କିନ୍ତୁ ମାମୁଁ ଭଲ ମଣିଷଟି,
ମୁଁ କଣ କହୁଛି ଖରାବୋଲି ସେଠି
କଣ କରିବା ଆଉ, ଆଉ ଆପଣଙ୍କ କଥା କୁହନ୍ତୁ?
ଏଇ ତ ଜୀବନ ଏମିତି ଯିବା କଥା ଆଉ।
ହଁ ହଁ ସେଇଟା ହଉଛି ଏଇତ ଜୀବନ ଦକ୍ଷିଣୀ ପବନ।
ଆଜ୍ଞା ଆପଣଙ୍କୁ ତ ଦକ୍ଷିଣ ପବନ ଚଢି ଯାଇଛି ମୁଁ ଜାଣିଛି।
କଣ କରିବା ଆଉ ହଉ ବନ୍ଧୁ ଆଉ କିଛି କଣ କହିବାର ଲାଗି ଚାହୁଁଛ?
କଣ କହିବି ବନ୍ଧୁ ଏଇ ତ ଜୀବନ ପ୍ଲାଷ୍ଟିକ୍ ପାନିଆ ସହିତ ଉ।
ଆଚ୍ଛା ଆଚ୍ଛା ଠିକ୍ ଅଛି ତାହେଲେ ଆମେ ପରେ କେବେ ଦେଖାହବା ବୁଝୁଛନ୍ତି।
ଆଜ୍ଞା ଆଜ୍ଞା ଆପଣ ତ କେବେ ଦେଖା ଦର୍ଶନ ଦଉନାହାନ୍ତି ସବୁବେଳେ କହୁଛନ୍ତି ପରେ ଦେଖାହବା କି କେବେ ଦେଖା ହି କରୁନାହାନ୍ତି।
କଣ କରିବା ଜୀବନ ଟା ଏବେ ବ୍ୟସ୍ତ ହେଇଯାଇଛି ବୁଝନ୍ତୁ କଥାଟିକୁ।
ଆଜ୍ଞା ଆପଣ ତ ମଜଦୁରୀ କରୁଛନ୍ତି ମୁଁ ଜାଣିଛି ଆଉ କଣ ବ୍ୟସ୍ତ ହେଇଗଲେଣି କହୁଛନ୍ତି ଆଉ।
କଣ କରିବା ପଇସା ଲାଗି ଏତିକି କରିବାକୁ ପଡେ ହଉ ତାହେଲେ ଆମେ।
ଛାଟନ୍ତୁ ହଁ ବହୁତୁ।
ଠିକ୍ କଥା।